ଆରାମ ନିତି
ମଁ ନାଳ ମେନି। ଅ ମୁଁ ଜାଣିନି, କିନ୍ତୁ ଆମ ଘରେ କୁହନ ଆମର ଯୋଉ ଠାକୁର ଅଛନ୍ତି।
ହୁଁ।
ଆମେ ଯାହାକୁ ପୂଜା କରୁ ତାଙ୍କରି ନା ରୁ ତି-ତିଆରି ହେଇଛି ମୋ ନା ଟା। ଏମତି କୁହନ୍ତି ଜେଜେ ମା।
ଟିକଏ ୟୁନିକ୍ ନାଁ ଅଛି ନା?
ହଁ, ଆମର ଆମର ସେଆଡେ କଣ ଆମର ଏମତି ନର୍ମାଲି ଭଗବାନଙ୍କୁ ବି ଆମେ ପୂଜା କରୁ। ହେଲେ ସେଇଠି ଆମର ବେଶୀ ଏ ପୂଜା ହୁଏ କାହାକୁ ପାହାଡ ମାଆଙ୍କୁ ନା? ତ ସେଠି ସେମାନଙ୍କ ଦୟାରୁ ତାଙ୍କୁ ଗୋଟେ ନାଁ ଦିଆ ହେଇ ଚି ମୁଁ ବି ଜାଣିନି ଏଯାଏଁ କଣ ନା ବୋଲି, ସେମାନେ ଦେଇଛନ୍ତି। ତ ସେଇଠୁ ସେଇ ନାଁ ଟା ମୋ ଜେଜେମା ପାଇଥିଲେ ଭାରି। ତାଙ୍କ ବାପା ତାଙ୍କୁ ଦେଇଥିଲେ ଯେ ଜେଜେମାଙ୍କୁ, ତ ସେଇ ଜେଜେମାଙ୍କ ନାଁ ଟା ପୁଣି ମତେ ଦିଆ ହେଇଛି।
ଓ ହୋ, ବଢିଆ ଆଉ। ଆଉ ତମର ଆଡ୍ସ୍ ଥିଲା ନା ପ୍ଲସଟୁ?
ହଁ।
ପଲ୍ଟିକାଲ ସାଇନ୍ସ୍ କେମତି ଲାଗିଲା?
ପଲ୍ଟିକାଲ ସାଇନ୍ସ୍ ମୁଁ ତ ପ୍ଲସ୍ଟୁରେ ଭାବିଥିଲି ଭଲ କରିବି ବୋଲି। କାଇଁ ନା ଟିଚର ଯିଏ ସିଏ ଭଲ ଟିଚର ଥିଲେ ପ୍ଲସ ଟୁ ରେ ବି ଆମକୁ ପଢଉଥିଲେ ମୁଁ ଭାବୁଥିଲୁ ପଲ୍ଟିକାଲ ଭଲ କରିବି, ବ ହେଲେ ବି ମୋର ଖରାପ ହେଇ ଗ
କେତେ ଥିଲା ମାର୍କ?
ଆ ପଲ୍ଟିକାଲରେ ରହିଗଲା ମୋର ସିକ୍ସଟି ସେଭେନ ରହିଗଲା।
ଓ ହୋ ହେଇ ଗଲା ଟିକେ ନା। ହୁଁ ପ୍ଲସ ଟୁ କୋଉଠି ଥିଲା ତମର ଏଇ ଯିଟି ବିରେ।
ଯିକି ମିକିରି।
ହୁଁ ମୁଁ ଡିଗ୍ରୀ କରୁଥିଲି ବି ସେଇଟରେ। ହୁଁ ଆଉ ସୋସିଆଲଜି ଥିଲା ନାଁ ନାଇଁ? ନଥିଲା।
ହଁ ସୋଷିଓଲଜି ଥିଲା।
ଏଣୁ ତ ସିଲ
ମୋର ସୋସ ସ୍ୟ ଲଜି ମୋର ଶୋଷିଓଲୋଜି ଭଲ ହୁଏନି ସତ କଥା। ମୋର ବେଶୀ ଧ୍ୟାନ ପଲ୍ଟିକାଲରେ ରହିଥିଲା ପଲ୍ଟିକାଲ ମୁଁ ଭାବିଥିଲି ଭଲ କରିବି କିନ୍ତୁ ସୋସ୍ୟଲୋଜି କାରଣ ଆମର ଯିଏ ଟିଚର ଥିଲେ ସୋସ୍ୟଲୋଜିର। ସିଏ ଆମ କୋଚିଂ କରଉଥିଲେ, ସିଏ କଣ କରନ୍ତି ଆସନ୍ତି ତାଙ୍କ ଏଇ କଥା ଥା ଗାଇଚାଲନ୍ତି ମୁଁ ଆଜି ଏଇଆ କଲି ସେଇଆ କଲି ତ ପଢାନ୍ତିନି ଏତେ ଭଲ ତ ମୁଁ ସିରି ସେଣ୍ଡକ୍ ଥିଲି ମୋର ସୋସିଓଲୋଜି ବହୁତ ଖରାପ ହେବ। କିନ୍ତୁ ଭଗବାନ କଣ କଲେ ତାଙ୍କ ଲୀଳା ଭାଇ ସେ ମତେ ପଲ୍ଟି କାଲ୍ ରେ କମେଇ ଦେଇକି ସୋସିଓଲୋଜିର ଅଧିକ ରଖିଦେଇଛନ୍ତି ଆରି।
ଆରେ ବଟ୍ ତମର ତ ହେଇଗଲା ନା ପଲ୍ଟିକାଲ ସାଇନ୍ସ୍ ରେ ତ ଏବେ ଆଉ କିଛି
ପଲ୍ଟଟିକାଲ। ସେ କିଛି ପ୍ରୋବ୍ଲେମ ନାହିଁ କିନ୍ତୁ ମୁଁ ଆଶା ରଖିଛି ପଲିଟିକାଲ ଭଲ ହବ। ବଭୋଲ୍ଲୀ କିନ୍ତୁ ପଲ୍ଟିକାଲ ଖରାପ ହେଇକି ମୋର ସୋସିଅଲୋଜିରେ ବହୁତ ଭଲ ହେଇଯାଇଛି।
ହୁଁ ହୁଏ ସେମିତି ବେଳେବେଳେ।
ହୁଁ।
ଭଲ ସବଜେକ୍ଟ ଅଛି, ଆଉ କଣ ଥିଲା ସବଜେକ୍ଟ ହଁ କମ୍ବୀନେସନ?
ଉଁ ଥିଲା ମୋର ଅଫସନାଲ ଓଡିଆ ଥିଲା। ଆଉ ଗୋଟେ ରିଟେଲ ଥିଲା।
କଣ ଥିଲା?
ଅଫ୍ସନାଲ୍ ଓଡ଼ିଆ ଆଉ ରିଟେଲ୍।
ଓ ହୋ । ତମର କୋଉ ବର୍ଷ ପାଶ୍ ଆଉଟ୍ ଏଇ ବର୍ଷ?
ଏଇ ବର୍ଷ।
ମୋର ଗୋଟେ ଭଉଣୀ ଅଛି ତମେ ତା ସାଙ୍ଗରେ ଆଉ ଏବେ ସେ ପ୍ଲସ ଥ୍ରୀ ଆଡ୍ମିସନ୍। ପ୍ଲସ ଥ୍ରି ଫାଷ୍ଟ ଷ୍ଟେଜ ଗଲାଣି?
ହଁ ଫଷ୍ଟ ଷ୍ଟେଜ ବା ଗଲାଣି ଆଜି ସେକେଣ୍ଡ ସିଲେକ୍ସନ ବାହାରିଛି।
ଭଲ ଆଉ, କେତେ ରେଭେନ୍ସା କଟକ କେତେ ଯାଇଛ ଏଥର?
ବହୁତ ହାଇ ଯାଇଛି। ପଲିଟିିକାଲ ରେ ଅ ମିନିମମ୍ ନାଇଣ୍ଟି କେତ ନେଇଛି ଭାରି।
ଆଉ ସୋସିଓଲୋଜି ରେ କେତ ଯାଇଛି ଏଥର?
ସୋସିଓଲୋଜି ମୁଁ ଦେଖିନି।
ଉଁ ହୁଁ। ଭଲ ଆଉ। ଆଉ ତମେ ଏଇ କ୍ଲାସ ବିଷୟରେ କେମିତି ଜାଣିଲ କରିବାକୁ?
ମୁଁ ଯାଉଥିଲି କମ୍ପ୍ୟୁଟର କ୍ଲାସ। ସେ ମୁ କରୁଥିଲି ଭାଇ ଟେନ୍ଥ ପରେ କରୁଥିଲି ଦେନ୍ ମୋ ସେକେଣ୍ଡ ଇୟର ହେଲା ନା ତ ମୁଁ ଛାଡ ଦେଇଥିଲି। ସେଥିରେ କୋର୍ସ ବାକି ରହିଯାଇଥିଲା ତ ମୁଁ ଏଇ ଏକ୍ଜାମ ସରିଲା ପରଠୁ ମୁଁ ସେଇଟା କଣ୍ଟ କନ୍ତିନିଉ କଲି ହରି। ପୁଣି ଷ୍ଟାର୍ଟ କଲା ବେଳକୁ ସେକହିଲେ ଏମିତି ଏମିତି ଅଛି କରିବୁକି? ମୁଁ ହିଲି ହଉ କରିଦେବି ଭରି
ହ। କମ୍ପ୍ୟୁଟର କୋଉ କୋର୍ସ କରୁଚ?
ମୁଁ ପି ଜି ଡି ସିି କରୁଚି।
କରୁଛ ନା କରିଛ?
କରୁଚି।
ହୁଁ ମୁଁ ଏସି ଏ ଟା ଟା କରିଛି ଆଉ।
ସଇଲାଣି ଏନ୍ ସି ଡ଼ି ର ଏକଜାମ୍?
ହଁ ହଁ ସରିଲାଣି। ମୁଁ ସାରିଲାଣି ଦି ବର୍ଷ ର୍ଷ ହେଲାଣି ସର୍ଲାଣି। ହୁଁ। ଭଲ ଆଉ ରାତିରେ କଣ ଖାଇବା?
ରାତିରେ ହେବ ଏ ପୋଟଳ ଆଳୁ ତରକାରୀ ହବ ଆଉ ଡାଲି ଅଛି ହରି। କଣ ଗୋଟେ ଛଣାଛଣି କରାହବ ଆଉ।
ହୁଁ। ହଉ ଆଉ। ଏବେ ତାହେଲେ ଆଉ ଗଛ ବଗେରା ଲଗଉନ?
ନା ଏବିକା ମୁ ସେମତି ଟାଇମ ବି ପାଉନି।
ଏଠି ତ କଟକରେ ଗଛ କୋଉଠି ବି ନାହିଁ। ଚାରିଆଡେ ଘର ବିଲ୍ଡିଂ ଖାଲି ଚାରିଆଡେ।
ଚାରିଆଡେ ବିଲ୍ଡି କୋଉଠି ଗଛ ବି କୋଉଠି ନାହିଁ। ଆମର ସେଇ ଛତ୍ର ମୁଁ ଯୋଉ ଛୋଟ ଗଛ ସେ ଛତ୍ର ବଜାର ପାଖ ଖରେ ସେଇଠି ଗୋଟେ ଦେଖିଥିଲି ଗଛ ଦୋକାନ ଟା ସିଏ ବି ଆଉ ନାହିଁ ଭାରି।
ହୁଁ ସମସ୍ତେ କାଲି ଚାରିଆଡେ ଘର କଲେ ଆଉ ବିଲ୍ଡିଙ୍ଗ ହେଲା। ହୁଁ ପଲ୍ୟୁସନ ତ କେତେ ଜାଣିଥିବ। କଟକରେ କେତେ
ବହୁତ ବୁଲି ପ୍ରବଳ ଗରମ।
ଆ ମାନେ କଟକରେ ଭୁବନେଶ୍ଵର ଠାରୁ କଟକ ବେଶୀ ଗରମ ହଉଚି।
ହ ହଁ।
ଗାଡି ମଟର ତ ଯେତେ ରସ୍। ତା ଧରେ ଯେତେ ଗରମ। ଆମେ ଯେତେବେଳେ ହଷ୍ଟେଲରେ ରହୁ। ରହି ହୁଏନି ଟୋଟାଲି।
ଏଇଠି ହଷ୍ଟେଲ ରେ ରହୁଚ।
ହଁ ମୁଁ ରହୁଥିଲି ନା ଏଇ ବୀରବନ୍ସରେ।
ଓ ହୋ।
ଏହା ବହୁତ ଗରମ।
ବହୁତ ଗରମ ବହୁତ ଗରମ। ଆମର ତ ଖରା ଛୁଟିରେ ମୋ ଭାଇ ଏଇଠି ଥିଲା ଭାରି। ତ ଆମର ହୁଁ ଗରମ ସୋଇପାରୁନା ଆମେ ନା ତ ଆମର ଦିନ ରାତି ଏସି ଚଲାଇଥାଏ। ଦିନ ରାତି ଏସି ଚଳେଇ ଚଳେଇ ଆମର ମାସକରେ ତିନି ହଜାର ଉପରେ ବିଲ୍ ଆସିଯାଇଚି। ମମି ମତେ ଆଜି ସେଆକୁ କହୁଚନ୍ତି ତୁ ଦିନ ରାତି ଏସି ଚଲେଇଚୁ ତୁ ତିନି ହଜାର ଉପରେ ବିଲ୍ କରିଦେଇ ଘରେ ଥୋଇ ଦେଇଚୁ।
ହୁଁ। ଆଉ କଣ କରିବା। ଏବେ କୁହ ଟିକେ ବର୍ଷା ହେଲା ଟିକେ ଥଣ୍ଡା ଲାଗୁଚି।
ଟିକେ ଥଣ୍ଡା ଲାଗୁଛଚି। ନହେଲେ ପ୍ରବଳ ଗରମ। ବାହାରକୁ ବାହାରିଲେ ହିଁ ସିଏ ବହୁତ ଇଏ
ସେୟାପା। ବର୍ଷା ହେଇଛି ଟିକେ ଲାଗୁଚି ପ୍ରକାର ନହେଲେ କୁହନି। ଏଠି ଆମର ଚୋଉଦାରେ ବି ହୁଁ।
ଉଁ ଅ ମୁଁ ମନେ ଟିକେ କଣ ବାହାରକୁ ପଳେଇଲେ ସେମାନେ ଦୋକାନ ଆମେ ସାଙ୍ଗେ ସାଙ୍ଗେ ଆସି ଏସି ଭିତରେ ଖସିଛ ବାହାରୁନ ଆମେ ଟୋଟାଲି ଆମେ ଦି ଭାଇ ଭୋଉଣୀ।
ହୁଁ। ସେଇଆ କୁଆ ଟା କୋହୁନ ଖରାରେ ବାହାରିବ ଏତେ ଯୋଉ ଖରା ହୋଉଚି।
ହଁ।
କଲେଜରେ ଗୋଟେ ଗୋଟେ ଏସି ଲଗେଇବା କଥା ନା କଲେଜରେ ମେନ୍ ଟେନ୍ନସନ୍
ଆମ କଲେଜ୍ ରେ ଏସି ଲଗା ହେଇଚି। ସେଟା ତାର ସୁଇଜ୍ ଦେଇନାହାନ୍ତି।
ଆରେ ଏମିତି ମତେ
ଏମିତି ବା ଆମର ସ ଏସିି ଲଗେଇଚନ୍ତି ହେଲେ ତାରା ସୁଇଜ୍ ନାଇ ଏମିତି।
ହୁଁ। କଁ କରିବ ଆଉ ମୁଁ କଟକ୍ ରେ ବାହାରେ ଯୋଉ ପିଜି ମାନଙ୍କରେ ରହୁଥିଲି ସେଠି ବୋହୁତ୍ ଗରମ୍ ଲାଗେ ମାନେ ହଷ୍ଟେଲରେ ଟିକେ ଚଳିବ। ବାହାରେ ସେ ଯୋଉ ଅପର୍ ଫ୍ଲୋର୍ ରେ ବୋହୁତ୍ ଗରମ୍।
ଏଇଠି ତ ପୁଣି ଆମେ ଏମିତି ରୁମ୍ ରେ ରହିଚୁ। ଆ ମୋ ଛାତୁ ଉପରେ ଘର ଟା ନା ତ ସାମ୍ନା ଟା ପୁରା ଛା ତ ଫାଙ୍କା ଯେ ତ ଖରା ଡାଇରେକ୍ ଆମ ଘର ଭିତରେ ରଚୁ ବୋହୁତ୍ ଗରମ୍। ଚାଇଁ ଚାଇଁ ଲାଗୁଚି ଏକଦମ୍।
ହୁଁ। ସେଇ ପା ଦି ଡାଇରେକ୍ଟ୍ ଛାତ ଥିବ ତାହେଲେ ବହୁତ ଗରମ ଆସିବ ମାନେ
ଓ ତ ହେରା
ଆମର ତ ସେଇା ଆଉ ଗୋଟେ ମହଲା ବୋଲି ବହୁତ୍ ଖରା ଗରମ ଲାଗୁଛି ଆଉ। କ୍ଲାସ୍ ଷ୍ଟାର୍ଟ୍ ହବ ମଣ୍ଡେରୁୁ ନା। କରିଦବା କଥା ଆଉ।
ହୁଁ ହୁଁ।
ତମର ଓଏସ୍ ଓଏସ୍ ସିଆଟି ଏଇଠି ଯାଉଛ ଅଫଲାଇନ୍।
ମୁଁ ସେଟା କମ୍ପଲିଟ୍ କରି ସରିଚି।
ହୁଁ ହୋଉ ସରି ପିଜି ଡିସି ଯାଉଛ ଏବେ ନା କଣ?
ହଁ ପିଜି ଡିସି ଯାଉଚି।
ହୋଉ। ଆଉ ଆଜି ଆ-କେତେ ଜଣଙ୍କ ସହିତ କଥା ହେଇଥିଲ?
ହୁଁ। ଅଙ୍କଲ୍ ଜଣଙ୍କ ସହ କଥା ହେଇଥିଲି ଆଉ ଚାର୍ ଟା ପାଞ୍ଚଟା ବେଳକୁ ଜଣକ ସହ କଥା ହେଇଚି।
ହୁଁ ହୁଁ।
ସେତିକି।
ହୁଁ ହୁଁ ମୁଁ ବି ସେଇ ଦି ତିନି ଜଣଙ୍କ ସହିତ ତମକୁ ମି ହୋଉ ଏବେ ତାହେଲେ ରଖୁଚି ଆମେ ପରେ କଥା ହବା ଆଉ।
କନ୍
ଟା ଟା ଗୁଡ୍ ନାଇଟ୍।
ହୁଁ।